ହଁ କଣ କରୁଛନ୍ତି ହଁ ନମସ୍କାର ହୁଁ।
କେମିତି ଅଛନ୍ତି ଆପଣ।
ହୁଁ ଭଲ ଅଛି ଆଉ।
ଆଚ୍ଛା ମୁଁ ମଧ୍ୟ ଭଲ ଅଛି ସବୁ ସେଇ ଜଗନ୍ନାଥଙ୍କ କୃପା ସବୁ କିଛି ଭଲ ଚାଲିଛି। ଆଉ ଆପଣଙ୍କ ଖାଇବା ସାରିଗଲା।
ନାଇଁ ଏବେ ରାତିର ଖାଇବାଟା ବସେଇଚି ସରିଲେ ଖାଇବି ଆଉ।
କଣ ତାହେଲେ ଆଜିର ଖାଇବା ରହିଛି।
ଆମର ଆଜି ସେଇ ରୁଟି ଆଉ ବୁଟ ଡାଲି ତରକାରୀ।
ଆଚ୍ଛା ଆଚ୍ଛା। ଆଜି ମାନେ ମାନେ ଆଜି କହିବି ଏ ମାନେ ବୋହୁତ ବ୍ୟସ୍ତ ଭୋହୁଳ ଜୀବନ ଚାଲିଛି ଆଉ ଏ ବ୍ୟସ୍ତ ଭୋହୁଳ ଜୀବ ମଧ୍ୟରେ ଆ ମାନେ ଯୋଉ ପ୍ରକାଣ୍ଡ ମାତ୍ରାରେ ଯୋଉ ଗ୍ରୀଷ୍ମର ପ୍ରଭାବ ଚାଲିଛି। ବର୍ତ୍ତମାନ ସହର ମଧ୍ୟରେ ତ ଏତେ ଗରମ ଭିତରେ ଯେତେବେଳେ ବୁଲି ବୁଲି କାମ କରି ଆମେ ଘରୁକୁ ଆସିଲୁ ଆଉ ହଠାତ୍ ଯେତେବେଳେ ମା ବଢ଼ିଦେଲେ ପଖାଳ ଭାତ। ଯେମିତି ପଖାଳ ଭାତ ଦେଖିଲା ପରେ ଯେମିତି ଲାଗିଲା କି ଆତ୍ମା ତୃପ୍ତି ହେଇଗଲା ମୋରୋ। ପ୍ରକୃତରେ କଣ କହିବି ମାନେ ଯେମିତି ଲା ଗିଲା କି ଆଉ ସବୁ ପ୍ରକାର ଦୁଃଖ କଷ୍ଟ ଯୋଉ ପୀଡା ସବୁ କିଛି ଦୂର ହେଇଗଲା। ଯେତୋବୋଳେ ପଖାଳ ଭାତ ପାଖେରେ ପାଇଲି। ତା ତୋରାଣୀ ପିଇଦେଲା ମାତ୍ରେ କେ ଯେମିତି ଲାଗିଲା ଯେ ଅମୃତ ମିଳିଗଲା ବୋଲି ଓଡିଆ ଖାଇବାରେ ମାନେ କିଛି ଅଲଗା ହିଁ ଅଭିର୍ନ ହିଁ ସ୍ଵାଧ ରହିଛି ପ୍ରକୃତରେ ଆପଣ କଁ କହିବାକୁ ଚାହିଁବେ ଏଇ ବିଷୟକୁ ନେଇ।
ପଖାଳ ଖରା ଦିନେ ହୋଉଚି ପଖାଳ ହିଁ ଜୀବନ। ଆଉ ଯେତେ ଯାହା ଖାଇବା ଇଏ ହୋଉଛି ହୋଉ।
ନିଶ୍ଚୟ ରୁପରେ ମାନେ ମୁଁ ଦେଖିବାକୁ ଯାଏ ମଧ୍ୟ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ପଖଳାର ଗୋଟିଏ ଅଲଗା ମହାନତା ରହିଛି ଲୋକୋମାନେ ମଧ୍ୟ ପଖାଳକୁ ଆପଣେଇବାରେ ଆରମ୍ଭ କଲେଣି ଆପଣ ଉତ୍ତର ଭାରତ ଯାଆନ୍ତୁ ଦକ୍ଷିଣ ଭାରତ ଯାଆନ୍ତୁ। ପୂର୍ବ ପଶ୍ଚିମ ସବୁ ତଟରେ ଯିବେ ସେଠାରେ ମଧ୍ୟ ଓଡ଼ିଆ ଖାଇବା ଆଉ ମାନେ ମୁଖ୍ୟତଃ ପଖାଳ ଭାତର ଏକ ଅଲଗା ପ୍ରକାରର ଅଁ ମାନେ ରେସ୍ପେକ୍ଟ ରହିଛି ଲୋକୋଙ୍କ ଭିତରେ ସମ୍ମାନ ଗଢ଼ିଉଠିଛି। ପଖାଳ ଭାତ ବଢି ଚୁରା ଶାଗ ଭଜା ଏଇ ସବୁ ଜିନିଷକୁ ନେଇକି। ପୁଣି ଓଡ଼ିଶାରେ ଯେତେବୋଳେ ଆମ ରଜ ସଂକ୍ରାନ୍ତି ବର୍ତ୍ତମାନ ଯାଇଛି। ରଜ ସଂକ୍ରାନ୍ତିକୁ ନେଇ ଘରେ ଘରେ ପୋଡୋ ପିଠା। ଏଣ୍ଡୁରି ପିଠା ଚକୁଳି ପିଠା ଭିନ୍ନ ଭିନ୍ନ ପ୍ରକାରର ପିଠା ସବୁ ହେଇଛି। ତାହା ପ୍ରକୃତରେ ମାନେ ଗୋଟେ ଆଁ ପର୍ବପର୍ବାଣୀ ଆସିଲେ ମାନେ ଗୋଟେ ମନ ଭିତରେ ଏକ ଅନେକ ମାନେ ଗୋଟେ ସ୍ମୃତିର ସୁଅ ଛୁଟି ଆଣେ। କି ଖୁସି ଲାଗେ ମନ ଭିତରେ କି ହଁ ଭିନ୍ନ ଭିନ୍ନ ପ୍ରକାରର ଅ ଖାଇବା ସବୁ ବନା ହୋଉଛି ଆଉ ମାନେ କି ଶାନ୍ତିର ସହିତ ସେଇ ଜିନିଷ ଖାଉଛୁ ତାର ସ୍ଵାଦ ମଧ୍ୟ ଭିର୍ନ ଅଟେ। ସତ କହିବି ମାନେ ବୋହୁ ଓଡ଼ିଶା ଛଡା ବୋହୁତ ଜାଗା ମଧ୍ୟ ମୁଁ ବୁଲି ଯାଇଛି। କିନ୍ତୁ ଓଡିଆ ଖାଇବା ଭଳି ଖାଇବା ଆଜି ପର୍ଯ୍ୟନ୍ତ ମୁଁ ପାଇନି।
ଓଡ଼ିଶା ଛାଡ଼ିଦେଲେ ଆଉ କୌଣସି ଜାଗାରେ ଆପଣଙ୍କୁ ସେ ଆତ୍ମତୃ ପ୍ତିର ଖାଇବା ମିଳିବନି।
ନିଶ ଭାବର
ଆପଣଙ୍କର କଣ ରୋଷେଇ ହେଇଛି ରାତିରେ?
ଆମର ଆଜି ରୋଷେଇ ରହିଛି ଆମେ ଫ୍ରାଇଡ଼୍ ରାଇସ୍ କରିଦେଇଛନ୍ତି ମା ଫ୍ରାଏଡ଼ ରାଇସ୍ ରହିଛି ତା ସାଙ୍ଗରେ ତରକାରୀ କରିଛନ୍ତି ଫୁଲକୋବି ଆଳୁ ଘାଣ୍ଟ ତରକାରୀ ବି ଚାଲିଛି
ହେଲା ଆଉ ଘାଣ୍ଟ ତରକାରୀ କଣ ମାନେ ସାଧା ନା ଆଇଁଷ ପକେଇକି?
ନା ନା ଆମ ସାଧା କରିଛନ୍ତି ଯେ ଆଜି ଫୁଲ ମାନେ ଖରା ବଳେ ଆମର ଆମିଷ ରହିଥିଲା ତେଣୁ ଏଇ ଏବେ ସାଧା ହିଁ ରଖିଛନ୍ତି ଯୋଉ ଖାଇବାର ମାନେ ଯୋଉ ଆପଣ ଦେଖିବେ ମାନେ ମୁଁ ସତରେ ମୁଁ କହୁଛି କି ଥରେ ଥରେ ମୋତେ ବହୁତ ଖୁସି ଲାଗେ କି ମୁଁ ମାନେ ଭାଗ୍ୟ କରି ଆସିଛି ଏଠି ମାନେ ଜନ୍ମ ନେଇଛି କିନ୍ତୁ କାରଣ ଏଇ ଆ ଭଳି ଖାଇବା ସତରେ ମୁଁ କହୁଛି ମୋତେ ବୋଧେ ଇ ହି ମିଳିବନି ଆଉ କୋଉଠି ଆମେ ଦିଲ୍ଲୀ ଗଲୁ ମୁମ୍ବାଇ ଗଲୁ ଭାରତର କଣ ଅନୁକୋଣ ଯାଇଛୁ ବୁଲିଛୁ କିନ୍ତୁ ସେଠାରେ ଆମେ ଯଦି ଦେଖିବାକୁ ଯିବା ତ ତାଙ୍କର ରୁଟି ପ୍ରଧାନ ଖାଦ୍ୟ ରହିଛି ତ ରୁଟି ସେମାନଙ୍କର ସକାଳେ ମଧ୍ୟ ଖରାବେେଳେ ମଧ୍ୟ ରା ଥିରେ ମଧ୍ୟ
ହଁ ହଁ ଭାତ ଟା
ଆଶ୍ଚର୍ଯ୍ୟ ହେଇଯାଏ ରୁଟି ଛଡା ସେମାନଙ୍କୁ ଆଉ କିଛି ଦରକାର ନାହିଁ
ହୁଁ
ତ କିନ୍ତୁ ଯେତେବେଳେ ଏଠି ଆସୁଛୁ ଆମ ଏଇଠି ସକାଳେ ବରା ଚାଲିଥାଏ ପୁରୀ ଚାଲଥାଏ ଉପମା ଚାଲଥାଏ ମାନେ ଭିନ୍ନ ଭିନ୍ନ ପ୍ରକାରର ସରଞ୍ଜାମ ରହିଛି ଆମ ସକାଳ ଜଳଖିଆ ପାଇଁ ଖରାବେଳେ ଆସିଲା ତାହେଲେ ପଖାଳ ଭାତ ଅଛି ଆମର ଡାଲି ଅଛି ତରକାରୀ ରହିଛି ଭିନ୍ନ ଭିନ୍ନ ଜିନିଷ ରହିଛି ଖାଇବା ପାଇଁ ପୁଣି ରାତି ହେଲା ରାତିରେ ଆମେ କୌଣସି ପ୍ରକାର ଜଳଖିଆ ଆମେ କରିିକି ପୁଣି ଖାଇ ଦେଇ ପାରିବା ତ ମୋତେ ଲାଗେ ଯ ସ୍ୱଳ୍ପ ଟଙ୍କାରେ ଅତ୍ୟଧିକ ଯୋଉ ଅନୁଭୂତି ଖାଇବାର ଅନୁଭୂତି ପେଟ ପୂରା ଅନୁଭୂତି ପ୍ରକୃତରେ ଆମେ ଏଇଠି ପାଇଛି ଓଡିଶାରେ ବାକି ରାଜ୍ୟ ଗୁଡାକରେ ମୋତେ ଲାଗୁନି ମୁଁ କୋଉଠି ଆଉ ପାଇଛି ଭଳି ମାନେ କମ ଖର୍ଚ୍ଚରେ ଆପଣ ବହୁତ ଜିନିଷ ଖାଇବାକୁ ମିଳିଥିବ
ହଁ ତାପରେ ଆପଣଙ୍କର ଏରିଆ ର ମାନେ ପ୍ରସିଦ୍ଧ ଖାଇବା କଣ?
ଆମ ଏରିଆରେ ପ୍ରସିଦ୍ଧ ଖାଇବାର ହେଉଛି ଆମର ପୋଡ଼ପିଠା ପୋଡ଼ପିଠା ମାନେ ବହୁତ ଘରେ ଘରେ ଆମର ମାନେ ଗୋଟେ ଗୋଟେ ବଡ଼ ବଡ଼ କାରିଗର ଅଛନ୍ତି ଯେଉଁମାନେ ବହୁତ ସୁନ୍ଦର ଭାବରେ ପୋଡ଼ ପିଠା କୁ ବନେଇଦବା
ଆପଣଙ୍କୁ ବନେଇ ଆସେ
ମୋତେ ତ ମାନେ ଆସିଲାନି ମୋତେ ଖାଇ ଭଲ ଭାବରେ ଆସେ ବନେଇବାରେ ବର୍ତ୍ତମାନ ମୁଁ ମାନେ ଚେଷ୍ଟା ବହୁତ କରିଥିଲି କିନ୍ତୁ ବିଫଳ ରହିଲି ତ ସତଚେଷ୍ଟା ମୋର ବିଫଳ ଗଲା କିନ୍ତୁ ବର୍ତ୍ତମାନ ମଧ୍ୟ ମୁଁ ଶିକ୍ଷାରତ ଅଛି କି ହଁ ଯଥାଶୀଘ୍ର ମୁଁ କେମିତି ଭଲ ଭାବରେ ଶିଖିଦେବି ପୋଡପିଠା ବନେଇବାଟା
ହୁଁ ସେ ପିଠାରେ ବନେଇବା ପିଠା ବନେଇବାର ଗୋଟେ କୌଶଳ ଥାଏ ଏମିତି ନର୍ମାଲ ସ ସିଧା ସିଧା ରୋଷେଇ ଭାତ ଫାତ ବନେଇବା ଟା ହେଇଯିବ କିନ୍ତୁ ପିଠାର ଯୋଉ ଭାଗ ମାପ ସେଇଟା ସମସ୍ତଙ୍କ ହାତରେ ହୁଏନି ଭଲସେ କରିପାରନ୍ତିନି କିଛି ଜଣ
ନିଶ୍ଚୟ ନିଶ୍ଚୟ ଆପଣଙ୍କୁ ଆସି ପିଠା ମାନେ ପୋଡ଼ପିଠା କରିବାର
ନା ନା ମତେ ପୋଡପିଠା ମୁଁ କେବେ ଶିଖି ନାହିଁ କି ମତେ ପୋଡ଼ପି ପିଠା ଏତେ ପସନ୍ଦ ବି ନୁହଁ ମୋତେ କେବଳ ଚକୁଳି ଚକୁଳି ଇଟିଲି ପସନ୍ଦ ମୋତେ ଚକୁଳି ଇଟିଲି ହିଁ ଆସିଛି।
ଆଚ୍ଛା ଚ୍ଛା ଆଉ ଅନ୍ୟାନ୍ୟ ପିଠା ହେଉଛି ଆରିସା ମଣ୍ଡା ଏ
ନାଇଁ ନାଇଁ ନାଇଁ ସେ ପିଠା ବେଶୀ କିଛି ଆସିନି ମତେ ରୋଷେଇ ବାସ ସବୁ ଯାହା ହଁ ହଁ
ପ୍ରକୃତିରେ ମଧ୍ୟ ମାନେ ଘରେ ମଧ୍ୟ ବର୍ତ୍ତମାନ ମାନେ ବାହାଘର ପାଇଁ ସମନ୍ଧ୍ ମଧ୍ୟ ଦେଖନ୍ତି। ତ ମାନେ ମୋର ଗୋଟିଏ ଜିନିଷ ରହୁଛି ମାନେ ପଚାରନ୍ତି ହଁ ତତେ କେମିତି ଝିଅ ଦରକାର କଣ ଦରକାର୍ ତମର ମାନେ ଗୋଟେ ଜିନିଷ ରହିଥାଉଛି କି ହଁ। ଏମିତି ଗୋଟେ ଝିଅ ଟା ଆଣୁ ଯାହାକୁ ପିଠାପଣା ତାକୁ ଭଲ ଭାବରେ ଆସଥିବ ମୁଁ ତାକୁ ନେଇ କୁଆଡ଼େ ହେଲେ ଯିବି। ଭାରତ କୋଣ ଅନୁକୋଣ ମୁଁ କୋଉଠା ହେଲେ ଯାଇକ ରହିବି କାମ କରିବି ଯୋଉଟା ହେଲେ ରହିବି। ତ ସେଠାରେ ମତେ କେବଳ ଦରକାର କି ହଁ। ପର୍ବପର୍ବାଣିୀ ହିସାବରେ ଯେମତି ମୁଁ ଜିନିଷକୁ ଝୁରି ହେବିନି କାରଣ ଏହି ସମୟରେ ଏଇ କିଶୋର ଅବସ୍ଥାରେ ମୁଁ ବହୁତ ଝୁରି ରହିଛି କି ଆଜି ରଜ ଗଲା ଆଜି ମୁଁ ଘରୁ ବହୁତ ଦୂରରେ ଅଛି ଆଜି ମୋତେ ଖାଇବାକୁ ମିଳିଲାନି କି ସୁନ୍ଦର ସେ ପୋଡ଼ ପିଠା କି ସୁନ୍ଦର ଭାବରେ ମାନେ ପିଠା ଆପଣ ସବ ବନେଇ ଥାଉଛି ତ ମତେ ଲାଗେ କି ହଁ ଏମିତି ଗୋଟେ ଝିଅଟେ ଜୀବନରେ ଆସୁ ଯିଏ କି ସବୁ ପ୍ରକାର ପିଠାପଣାାରେ ମାନେ ପାରଙ୍ଗମ ରଖିଥାଉ ମତେ ମାନେ ପ୍ରକୃତରେ ସତ ମାନେ ଆତ୍ମତୃପ୍ତି ଲାଗିଯିବ ମୋ ମତରେ ମାନେ ସେଇ ଜିନିଷ ଟା ମୋ ପାଇଁ ବହୁତ୍ ବହୁତ୍ ମାନେ ଆବଶ୍ୟକ ରହିଛି।
ଲୋକମାନେ ଓଡ଼ିଶା ଲୋକ ବି ବାହାର ଦେଶରେ ଥାଇକି ବି ସେମାନେ ବି ଓଡିଶାର ପରମ୍ପରାକୁ ପୁରା ମାନେ ତାଙ୍କ ଅନୁସରଣ କରୁଛନ୍ତି।
ପ୍ରକୃତରେ ଗୋଟେ ଜିନିଷ ରହିଛି ଆଜ୍ଞା ଆଜ୍ଞା ଗୋଟେ ଜିନିଷ ରହିଛି ଜଗନ୍ନାଥ ସଂସ୍କୃତି ମଧ୍ୟ। ଏଇ ସଂସ୍କୃତି। ଏତେ ନିଆଁରା ଅଟେ ମାନେ କୋଣ ଅନୁକୋଣ ଛାଡ଼ ସମ୍ପୂର୍ଣ୍ଣ ବିଶ୍ୱବ୍ୟାପୀ ରହିଛି ଜଗନ୍ନାଥ ସଂସ୍କୃତି ରଥଯାତ୍ ରାତ୍ରା ଭଳି ଏମିତି ପର୍ବ ବିଶ୍ଵ ପ୍ରସିଦ୍ଧ ଆମେ ଦେଖୁଛୁ ରଥଯାତ୍ରା ଦିନ ସେ ଇଂଲଣ୍ଡ ହଉ କିମ୍ବା ରୁଷିଆ ହଉ କିମ୍ବା ଜାପାନ ହଉ କିବା ଚାଇନା ହଉ ପ୍ରତିଟି ଜାଗାରେ ଯେଉଁଠି ଓଡ଼ିଆ ଲୋକମାନେ ବ୍ୟବସ୍ଥିତ ଅଛନ୍ତି ସେଠାରେ ସେମାନେ ଛୋଟ ମୋଟ ଯେଉଁ ବି ର ଥକରି ତିନି ଠାକୁରଙ୍କୁ ବସେ ସେଇ ରଥଯାତ୍ରା ପୁରା ସମ୍ପୂର୍ଣ୍ଣ ଭକ୍ତିର ସହିତ ସେମାନେ ପାଳନ କରନ୍ତି।
ହଁ
ଆପଣ ମାନେ ମଧ୍ୟ ଦେଖିଥିବେ କି ହଁ ବିଦେଶୀ ମାନେ ବହୁତ ସୁନ୍ଦର ଭାବରେ ଏ ହରେ କୃଷ୍ଣ ହରେ ରାମ କହି ଜଗନ୍ନାଥଙ୍କ ମନ୍ତ୍ର ଜପି ଆହେ ନୀଳ ଶୈଳ ଗୀତ ଗାଇ ସେମାନେ ଜଗନ୍ନାଥଙ୍କ ରଥ ଝିକି ଯାଉଉଛନ୍ତି କି ସୁନ୍ଦର ମାନେ ଦେଖିବାକୁ ଲାଗେ ଯେ ଯେମତି ମାନେ ବହିରେ ପଢ଼ାଯାଏ କି ହଁ ଗୋଟିଏ ଦେଶ ଆଉ ଗୋଟିଏ ଦେଶ ସାଙ୍ଗରେ ସମ୍ପର୍କ ଯୋଡ଼ିବାକୁ ହେଲେ ତାଙ୍କୁ ସାମରିକ ବଳରେ ଏକତା ତାଙ୍କୁ ବିଜ୍ଞାନର ସାହାଯ୍ୟ ଦରକାର ହଁ କିନ୍ତୁ ମାନେ ଭାରତ ର ଏମିତି ଜିନିଷ ରହିଛି କେବଳ ସଂସ୍କୃତି ପରମ୍ପରା ଧର୍ମ ଏହି ଜିନିଷ ଯୋଗୁ ଆମେ ସମ୍ପୂର୍ଣ୍ଣ ପୃଥିବୀର ଅନ୍ୟାନ୍ୟ ଦେଶ ସାଙ୍ଗରେ ଯୋଡି ହେଇ ପାରୁଛେ। ଆଉ ଓଡିଶାର ଗୋଟେ ଏମିତି ରହିଛି ଶ୍ରୀ ଜଗନ୍ନାଥଙ୍କ ଭୂମି। ଶ୍ରୀ ଜଗନ୍ନାଥ ଆପଣ ଯୁଆଡେ ଗଲେ ମଧ୍ୟ ଆପଣ ସେ ଜଗନ୍ନାଥ ପୁରୀଙ୍କୁ ପାଇଯିବେ। ଠାକୁରଙ୍କୁ ପୁରୀ ଠାକୁରଙ୍କୁ ବଡ ଠାକୁରଙ୍କୁ ଆପଣ ପାଇଯିବେ। ତ ଏହା ଗୋଟେ ଗୋଟେ ମାନେ ସଂସ୍କୃତିର ଆଦାନ ପ୍ରଦାନ ରହୁଛି ଯାହାକି ମାନେ ସମ୍ପୂର୍ଣ୍ଣ ବିଶ୍ଵରେ ମାନେ ବସୁ ଧୈବ କୁଟୁମ୍ବକମ ଯୋଉ ସଂଜ୍ଞା ରହିଛି ତାକୁ ସମ୍ପୂର୍ଣ୍ଣ ଫୁଲଫିଲ୍ କରୁଛି।
ହୁଁ ଆପଣ କେବେ ରଥଯାତ୍ରା ଦେଖିବାକୁ ଯାଇଛନ୍ତି ନା ନାଇଁ ପୁରୀ?
ମୁଁ ବହୁତ ଥର ଆକଚୁଆଲି ମ ମତେ ସୌଭାଗ୍ୟ ମିଳିଛି ଯିବା ପାଇଁ ତ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ରୁ ଛଅ ଥର ରଥଯାତ୍ରା ଦେଖିବାକୁ ମୁଁ ପୁରୀ ଯାଇଛି ଆଉ ମାନେ ସ
ମୁଁ ଏମିତି ମାସକୁ ଥରେ ଥରେ ପଳାଏ କିନ୍ତୁ ରଥଯାତ୍ରା ଦେଖିବାର ସୌଭାଗ୍ୟ ଆଜି ଯାଏଁ ପାଇସାରିଲି ନାହିଁ।
ଆଛା -ଆଛା -ଆଛା କୋଲ୍ଡରିଙ୍କ-କୋଲ୍ଡରୀଙ୍କ୍ ଆଛା -ଆଛା।
ପୁରୀରେ ତ ଭାବନା ପୁରୀର ଭାବନା ଅଲଗା, ଆଉ ଆପଣଙ୍କୁ ଏମିତି ସାଧା ସିଧା ରୋଷେଇ
ସାଧା ସିଧା ରୋଷେଇ ବାସ ମତେ ଆସେ। କିନ୍ତୁ ମାନେ ବହୁତ କିଛି ମୁଁ କରିପାରେନି ମୁଖ୍ୟତଃ ମୁଁ ମାନେ ଛୋଟ ଛୋଟ ମାନେ ଇଏ କରିଦିଏ ମାନେ ଭାତ, ଡାଲି ଆ ଆଳୁ ଭେଣ୍ଡି ଭଜା, ଏମିତି ତରକାରୀ।
ଆଇଁସ।
ଆମିଷ ମତେ ଏ ପର୍ଯ୍ୟନ୍ତ ଆସିଲାନି। ଆଉ ମୁଁ ଶିଖୁଛି ମଧ୍ୟ। ନା ନା ଆମିଷ ମୁଁ ଖାଉଛି ଭାରି ପ୍ରିୟ ମୋର।
ଓଡ଼ିଆମାନଙ୍କର ପଖାଳ ଗୋଟେ ଆଉ ମଟନ୍ ଗୋଟେ, ଏଇ ଦୁଇଟା ହେଉଛି ଇମୋସନ୍।
ଆଜ୍ଞା ଆମିଷ ବିଷୟରେ ମାନେ ଜାଣିଥିବେ ମାନେ ରୋଷେଇ ବୋଷେଇ ଆମିଷ ପ୍ରକୁ ସବୁ।
ହଁ ମତେ ରୋଷେଇ ବାସ ଆମିଷ ସାଧା ସବୁ ଆସେ, ଖାଲି ପିଠାପଣା ଏତେ ଏତେ ଜାଣିନି କି କରିନି ମୁଁ କି ଦରକାର ପଡ଼ିନି ପିଠାପଣାର ଏତେ ଇଏ। ଏଇଟା
ନିଶ୍ଚୟ ଭାବରେ ମାନେ ମତେ ଏଇ ଜିନିଷ ଟା ମାନେ ବହୁତ ଖୁସି ଲାଗେ ଘରର ଗରଣୀ ହବ ତ ଏମିତି ହବ। ଯାହାକୁ ପିଠାପଣ ର ଆରମ୍ଭ କରି ପ୍ରତିଟି ଜିନିଷ ବିଷୟରେ ମାନେ ପାରଙ୍ଗମ ହାସଲ ଥିବ। ମତେ ସତରେ ମାନେ ମତେ ବହୁତ ଖୁସି ଲାଗିଲେ ଏଇ ଜିନିଷକୁ ନେଇକି, କି ହଁ। ପ୍ରକୃତରେ ଏଇ ଜିନିଷ ଟା ମାନେ ପ୍ରକୃତରେ ମାନେ ଘରେ ମାନେ ଆଛା -ଆଛା -ଆଛା-ଆଛା ନିଶ୍ଚୟ-ନିଶ୍ଚୟ-ନିଶ୍ଚୟ। ନିଶ୍ଚୟ-ନିଶ୍ଚୟ ଆପଣଙ୍କ ସାଙ୍ଗେ କଥା ହେଇକି ମତେ ବହୁତ ଖୁସି ଲାଗିଲା ଆଶା କରୁଛି ଆପଣଙ୍କୁ ମଧ୍ୟ ଭଲ ଲାଗିଥିବ?
ହଁ-ହଁ-ହଁ।
ନିଶ୍ଚୟ-ନିଶ୍ଚୟ ଧନ୍ୟବାଦ ଚାଲ ମୁଁ ରଖୁଛି ଜୟ ଜଗନ୍ନାଥ, ନମସ୍କାର।
ଜୟ ଜଗନ୍ନାଥ ହଁ ନମସ୍କାର।